ଓ ଆଉ?
କରୁଛୁ ଝିଅ?
ମୁଁ ଏଇ ରୋଷେଇ କରିବି ବୋଲି ଯାଉଥି ଲି ଆଉ ତମେ କଣ କରୁଛ?
ମୁଁ ତ ଏଇ ବଜାର ଆଡେ ଟିକେ ଯାଇ ବୁଲି ବୁଲାଇକି ଆଇନି, ଆଉ ବହୁତ ଗରମ ଗୁଳୁଗୁଳି ହଉଛି, ବର୍ଷା ଉଠେଇଥିଲା, ବର୍ଷା ତ ଉଠେଇକି ଗଲା ବର୍ଷା ହେଇଥିନେ ଟିକେ ଥଣ୍ଡା ପଡିିଥିନେ ଭଲ ଲାଗିଥାନ୍ତା। ପ୍ରବଳ ଗରମ ହଉଚି। ଦି ଚାରି ଦିନ ତଳେ ବର୍ଷା ସ ଟିକେ ଦି ଦିନି ଦିନେଥ ଭଲ ଲାଗିଲା, ଏବେ ଆଉ ପୁଣି ସେଇ ଯୋଉ ଗରମ କୁ ସେଇ ଗରମ। ମାର୍କେଟ ରୁ ଟିକେ ପରିବା ଫରିବା ଆଣିନି। ଆ ପରିବା ତ ସବୁ ରେଟ୍। ବିଲାତି ଷାଠିଏ ଟ୍ ଟଙ୍କା। କୋବି ସା ଠିଏ ଟଙ୍ଗା ଭେଣ୍ଡି ଚାଳିଶ ଟଙ୍କା। ଏସବୁ କିଣିକି ଧରିକି ଆଇନୁ, ତରକାରୀ ପାଇଁ ଆଉ।
ଓହୋ ଆଉ-ଉ ହଉଛି ଆମର କଣ କହିଲ, ଏଠି ବର୍ଷା ଉଠେଇଥିଲା ଯେ ଅଳ୍ପ ଟିକେ ଟିକେ ଫିସ ଫାସ କରିକି ବନ୍ଦ ହେଇଗଲା, ଆଉ ତମ ଆଡେ କଣ ବର୍ଷା ହେଇନି କି?
ନା ବର୍ଷା ତ ଉଠଉଚି ହଉନି, ଭାଙ୍ଗି ଯାଉଚି ଜୋରେ ଉଠଉଛି, ପବନ ହଉଛି, ଆଉ ଦିନରେ ବି ଗରମ ଭାରି ହଉଛି, ଅସହ୍ୟ ଗରମ, ବର୍ଷା ହେଲେ ଟିକେ ଭଲ ଲାଗନ୍ତା, ହଉନାହିଁ, ଆଗକୁ ଦିନେ ଦି ଦିନ ଭିତରେ ହେଇପାରେ ବାରମ୍ବାର ଉଠଉଛି।
ହଁ ନା ଟିକେ ବର୍ଷା ହେଲେ ରଜ ପାଖେଇ ଆସିଲାଣି ନା ବର୍ଷା ଟା ହେଲେ ଟିକେ ଭଲ ଲାଗିବ।
ହୁଁ ନା ରଜକୁୁ ବର୍ଷା ଟା ହବ। ଯାହା ରଜ ପର୍ବରେ ବର୍ଷା ହୁଏ, ସବୁ ଧାନ ବିହନ ବିଭିନ୍ନ ପ୍ରକାର ମଞ୍ଜି ସାରୁ ଉ-ଉ-ଆ ସବୁ ପ୍ର୍ରକାର ଫସଲ ବିହନ ଲଗାନ୍ତି ଚାଷୀ ମାନେ ବର୍ଷ ତା ଆଗକୁ ଆସେ ଆଉ ଆଷାଢ ମାସ ଆସିଯାଉଛି ବର୍ଷା ହବ ଏଣିକି ଧୀରେ ଧୀରେ ଆଉ।
ହଁ ନା ମୁଁ କଣ କହିଲି କହିଲ, ଆଉ ତମର ଧାନ ଚାଷ କଲଣି ନା କରିନ?
ହଁ ଧାନ ଆମେ ତଳା ପକେଇଦେଲୁଣି ଆଉ, ବର୍ଷା ହେନେ ଗଛ ହବ ଆଉ, ଶୁଖିଲାରେ ପକେଇଦେଲୁ ତଳା ଆଉ ଚାଷ ହେଇଥିଲା ବିଲ ତିନି ଗୋଡ଼ ଚାଷ କରିକି ଘାସ ମାରିକି ରଖିଥିଲୁ ପକେଇଦେଲୁ, ଆଉ ଆଠ ଦିନ ତ ଅଛି ଆଷାଢ ମାସ ହବ, ବର୍ଷା ଯାହା ହବ ଗଛ ହେଇଯିବ ସବୁ ଆଉ।
ଅହ ଆଉ ଧାନ ତ ଲଗେଇଦବ।
ହୁଁ।
ଆଉ ତମେ ଧାନ ସହିତ ଆଉ କଣ ଚାଷ କର?
ଧାନ ସହିତ ଚିନା ବାଦାମ ହୁଏ। ଖସା ବୁଣା ହୁଏ ଆଉ ଜହ୍ନି, କାକୁଡ଼ି, ବାଇଗଣ, ଏ ସବୁ ଲଗାହୁୁଏ। ଆଉ ବର୍ଷାରେ ମନକୁ ବର୍ଷା ପାଣିରେ ଫଳ ହବ ଆଉ। ପାଣି ଦବାକୁ ପଡିବନି।
ହଁ। ଆଉ ତମ ତ ନଈ କୂଳରେ ସବୁବେଳେ ଚାଷ ଆଉ।
ହଁ। ଏଠି ଚାଷ ସବୁବେଳେ ବର୍ତ୍ତମାନ ଖରା ଦିନରେ ବାଇଗଣ ପାଣି ମଡା ହେଇକି ବାଇଗଣ ହଉଛି, ଜହ୍ନି ହଉଛି, କାକୁଡି ହଉଛି, ବିଲାତି ହଉଚି। ଆଉ ଏସବୁ ଫସଲ ହଉଛି ଆମର ସବୁବେଳେ ଫସଲ ଆଉ।
ହୁଁ। ଆଉ ହଉଛି ତମର ବାଇଗଣ ଏଥର ଲଗେଇଛ ନା?
ହଁ ବାଇଗଣ ଖଣ୍ଡେ ଆମର ନଈକୂଳରେ ଯାନେ ଲଗେଇବାକୁ ପଡିବ। କିଛି ନହେଲେ ଖର୍ଚ୍ଚ ବାର୍ଚ୍ଚ ସୁବିଧାପତ୍ର ଭଲ ମନ୍ଦ ଖର୍ଚ୍ଚ ଆ ରେ ଲାଗିବ। ଚା ଷାଠିଏ ଟଙ୍କା ବାଇଗଣ କିଲ ଏହିନା ଯେ ବିକ୍ରି ହଉଛି।
ହୁଁ ହୁଁ ହୁଁ। ଆଉ ହଉଛି କଣ କହିଲି କହିଲ। ଆଉ ଆମର କଣ କହିଲ ଦରକାର ଥିଲା ଟିକେ ବାଇଗଣ। ଆମର ହଉଛି କଣ କହିଲ ଟିକେ ରଜ କୁ ମୋର ତିନି ଚାରି ଜଣ ପିଇସି ଅଛନ୍ତିତ ଆଉ ତମର ତ ସେଇଠି ଭଲ ପରିବା ମିଳୁଛି। ଆଉ ଆମର ଟିକେ ପରିବା ଦରକାର ଥିଲା। ରଜକୁ ଯିବ ତ ତାଙ୍କ ଘରକୁ ପରିବା ମାତ୍ର ଆଉ ମୁଁ କଣ କହୁଥିଲି କି ମୁଁ ସେଇଥି ପାଇଁ ତମକୁ ଫୋନ୍ କରିଥିଲି ଆଉ ତମର ହେଠି ଜହ୍ନି, ଝୁଡଙ୍ଗ ଆଉ କାକୁଡି ଏଗୁଡା ସବୁ ମି ନା।
ହଁ।
ଆଉ ମୁଁ ସେଇଆ କହୁଥିଲି। ହୁଁ।
ଯାନେ ଟିକେ ଆମର ଚାଷୀ କତରୁ ଆଣିନେ ଶସ୍ତାରେ ମିଳିବ ବଜାରରେ ଟିକେ ଅଧିକା ରେଟେ। ସୁବିଧାରେ ମିଳିବ ଚାଷୀ ଦେବେ।
ହୁଁ ନା ତମର ସେଇପଟେ ସବୁ ସବୁ ମିଳେ ତ ମୁଁ ଜାଣିଛି ଆଉସେପଟେ ମୁଁ କହିଲି ତମକୁ ପଚାରେ ଦେଖିଆ ସବୁ ତ ମିଳୁଥିବ ଆଉ ଦେଶୀ ଜିନିଷ ଟା ଯାହାନି ଟିକେ ଭଲ।
ହୁଁ। ଆଉ ଆଜି ତ ମୁଁ ଯାଇକିନି ଟିକେ ମାର୍କେଟେ
ହୁଁ।
ଆଉ ସବୁପକାର ଜିନିଷ କିଣିବାକୁ ଆଉ ଉ ମାର୍କେଟରେ ସବୁ ରେଟେ ଘର ପାଖରେ ସବୁ ସୁବିଧା।
ହଁ। ଓ ହଉଛି ନା ସେ ରଜ ବେଳକୁ ଆମର ଦରକାର ତ ଆଉ ହଉଛି ସେଇଥିପାଇଁ ମୁଁ କହୁଥିଲି ନା ସବୁ ମିଳିବ ସବୁ ପନିପରିବା
ହଁ ଗାଁ ରେ ମିଳିବ ସବୁ ଚାଷ ହଉଛି। ସୁବିଧାରେ ମିଳିବ ବଜାରରେ ଅଧିକ ରେଟ।
ହଁ ସେଇଥିପାଇଁ ମୁଁ କହୁଥିଲି ଦେଖିବା ଆଉ। ଆ ଆମର ଯିବେ ଘରୁ ଆଉ ତମକୁ ଫୋନ କରିକି ଯିବେ ଦେଖିବା ତମେ ସବୁ କୋଉଠି ମିଳୁଛି ଟିକେ ଦେଇକି କରେଇଦବ ଲୋ ଲୋକଙ୍କଥିରୁ କହି କହିକି ଆଉ।
ହଁ ଯାହାକୁ କହିନେ ସେ ମନା କରିବେନି ଦେବେ। କିଣିକି ନେଇଯିବେ ଆଉ କଣ ବାଇଗଣ, ଭେଣ୍ଡି, ଜହ୍ନି, ଝୁଡ଼ଙ୍ଗ ଆଉ-ଉ-ଉ-ଉପୋଇ ବୋଇତାଳୁ ସବୁ ଫସଲ ଆମ ଏ ରିଆରେ ହଉଛି ଚାଷୀ କରୁଛନ୍ତି।
ନା ଆମର କଣ କହିଲ ଏକାଥରେ ଚାରି ଜଣଙ୍କ ଘରକୁ ଯିବେତ। ଆଉ ଏକାଥରେ ମତେ ଆଠ ଦଶ କିଲୋ ପାଖାପାଖି ଦରକାର। ସବୁ ମିଳିବ ତ?
ହଁ ସବୁ ମିଳିବ।
ହଁ ହଉ ତାହେଲେ ଭଲ ହେଲା। ଅ ହଉ ଆଉ। ଆଉ ହଉଛି ଆଉ-ଉ-ଉ-ଉ ଦେଖିବା ଆଉ ତମ ପଟେ ରଜର ହାଲ ଚାଲ କଣ?
ରଜରେ ତ ରଜ ମଉଜ ଏଇନା ଆମ ଆଡେ। ଦୋଳି ପ୍ରତ୍ୟେକ ଗାଁ ରେ ଅ ରାମ ଦୋଳି ତାକୁ କୁହନ୍ତି ଖାଇ ଦୋଳି, ରାମ ଦୋଳି, ଡଙ୍ଗା ଦୋଳି, ପଟା ଦୋଳି, ଚକିରି ଦୋଳି ସବୁ ଦୋଳି ପଡୁଛି ଏ ସ ପ୍ରତ୍ୟେକ ଗାଁ ରେ ନୂଆ ଡ୍ରେସ ପିନ୍ଧିକି ଛୁଆମାନେ ସବୁ ଖେଳିବେ, ଗୀତ ଗାଇବେ ଆ ରଜ ମଉଜ କରିବେ ଆଉ ମନ ଖୁସି କରିବେ ଆଉ ବର୍ଷ ରେ ଏଇଟା ହଉଛି ସବୁଠୁ ଓଡିଶ୍ ଓଡ଼ିଶାର ଓଡ଼ିଆଙ୍କର ବଡ଼ ପର୍ବ।
ହୁଁ ଆଉ ତମ ର-ଅ-ଅ ସବୁ ରଜ ପାଇଁ ଡ୍ରେସ ପଟା କିଣି ସାରିଲଣି?
ହଁ ଆଉ ଆଠ ଦିନ ଆଗରୁ କିଣା ସରିଲାଣି ନା ସମସ୍ତଙ୍କ ପାଇଁ। ସମସ୍ତେ ନୂଆ ଡ୍ରେସ ପିନ୍ଧିବେ, ପିଠା ହବ ଆରିସା, କାକେରା ଆଉ-ଉ-ଉ-ଉ ଚକୁଳି, ଆଉ ଏଣ୍ଡୁରି, ଏଣ୍ଡୁରି ଟା ବ କିଏ କିଏ କିନ୍ତୁ-ଉ-ଉ ସେଟା ଆମର ଅଷ୍ଟମୀ କି ଏଣ୍ଡୁରଟା ପ୍ରତ୍ୟକ ଘରେ ହବ। ଏଣ୍ଡୁରିଟା ପୂଜା ହବ। ବର୍ତ୍ତମାନ ଆରିସା, କାକେରା ଏ ପିଠା ପୂ ଜା ହେବ।
ହଁ। ଆଉ ଆମର ବି ସେଇ ଆରିସା, କାକେରା, ମଣ୍ଡା, ମଣ୍ଡା ତ ନୁହେ ପୋଡ ପିଠା ଟା କରାଯାଏ ରଜକୁ।
ହଁ।
ତମ ଆଡେ ପୋଡ ପିଠା କରନ୍ତି ନା ରଜକୁ?
ହଁ କରନ୍ତି କିନ୍ତୁ ଆରିସା କାାଗରା ଟା ପ୍ରତ୍ୟେକ ଘରେ କମ୍ପଲସରୀ
ହଁ ଆଉ କହୁଛି ରଜରେ ତମପଟେ ସେପଟେ ଯୋଉ ଖିଲି ପାନ ଖାଆନ୍ତି ନା?
ଖିଲି ପାନ ପ୍ରତ୍ୟେକ ଅ ଛୁଆ ର ଯେ ବୁଢା ପର୍ଯ୍ୟନ୍ତ ସମସ୍ତେ ଖିଲି ପାନ ଖାଇବେ? ତା ପର୍ବର ନିୟମ ହଉଛି ଖିଲିପାନ ଆମ ଅଞ୍ଚଳରେ କଣ ଓଡିଶାରେ?
ନା ମୁଁ କହିଲି ଆମ ଆଡେ ତ ନିହାତି ସେଇ ଖିଲି ପାନ ଖାଇବେ ଆଉ ସବୁ ସଜବାଜ ହେଇକି ଛୁଆ ଝିଅ ସବୁ ଆସନ୍ତି ବନ୍ଧୁବାନ୍ଧବ ସବୁ ବୁଲିବେ ଗାଁ ରେ ଏମିତି ଆମ ପଟେ ହୁଏ?
ହଁ ଝିଅ ମାନଙ୍କୁ ଡାକିବେପ ରଜରେ ଝିଅ ଜଇକି!
ହୁଁ-
ଆଉ ପିଠା ପଣା ମାଛ ମାଂସ ସବୁ ଖାଇବାକୁ ଦେବେ କରିଥିବେ ତାଙ୍କ ପାଇଁ ଖାଇବେ ରଜ ତିନି ଦିନ ଆଉ କଟେଇକି ତାପରେ ବାଟେଇବେ?
ହଁ ଆଉ ଆମର ବି ସବୁ ଏ ଟି ସି ଘର ମାନଙ୍କୁ ଗଲେ ତାଙ୍କୁ ଡାକିବାକୁ କହିଛୁ ଡାକିବୁ ବୋଲି ଦେଖିବା ସେମାନେ ଆସନ୍ତୁ ଆଉ ତମ ଗାଁରେ ତ ଭଲ ରଜ ମଉଜ ଏଥର ବନଉଛ କଣ ଆଉ ଯଦି ହୁଏ ତମ ଗାଁ ରଜ ମଉଜ ପଟେ ଯିବେ ବୁଲିବା ପାଇଁ ଆଉ?
ପ୍ରତ୍ୟେକ ଘରେ ଝିଅ ବୋହ ଆସିକି ରଜରେ ଡାକି ଆଣିକି ଠିକେଇବେ ଦୋଳି ଖେଳେଇବେ ପିଠା ପଣା ମାଛ ମାଂସ ଖାଇବା ପିଇବାକୁ ଦେବେ ତାପରେ ରଜ ବାସି ରଜ ବାଟେଇବେ ରଜ ବାଟେଇବା ଭିତରେ! ଝିଅ ମାନଙ୍କୁ ବାଟେଇବି?
ହଁ ଆଉ ରଜ ବାଟେଇବାରେ ତମ ଗାଁ ରେ ସବୁ ପୁଅ ପିଲାମାନେ ଯେମତି ଝିଅ ପିଲା ବୋହୁ ବର ବସ ହେଇକି ଏମିତି ରଜ ବାଟୁଅନ୍ତି ନା?
ହଁ ପ୍ରତ୍ୟେକ ଘରୁ ଯିବେ ପଇସା କଲେକ୍ସନ କରିବେ ସେଇ ପଇସାରେ ଠାକୁରଙ୍କ ଦର ମଙ୍ଗଳାଙ୍କ ଦର ଯୋଉ ଗ୍ରାମ ଦେବତୀ ପ୍ରତି ଗାଁରେ ଅଛନ୍ତି ତାଙ୍କୁ ଗୋଟେ ପୂଜା କରିବେ ତାପରେ ଏମାନେ ଫିଷ୍ଟି କରିକି ଖାଇବେ?
ହଁ
ଏଇଟା ଆମର ପରମ୍ପରା ରହିଛି ରଜ ବାଟ! ହେଇଲା ପରେ ପ୍ରତ୍ୟେକ ଘରକୁ ଯିବେ ମାଗଣା କରିବେ ବର ବୋୂ ହେଇକି ଆଉ!
ହଁ ନା ଆମ ପଟେ?
ସେ ଯାହା ପଇସା ହବ ମାଙ୍କ ରେ କିଛି ପୂଜା? କରିବ ଆଉ କିଛି ନିଜେ ଫିଷ୍ଟି କରି ଖାଇଦେବେ ସମସ୍ତେ ଏଟ ରଜ ନବାଟ ନେବା ଆମ ପରମ୍ପରା ଅଛି ଜର ଥଣ୍ଡା କାଶ ଝାଡା ତାପରେ ହଉ ବୋଲି ସେଇଥିପାଇଁ ମା! ଗପତିରେ ଗୋଟେ ପୂଜା କରନ୍ତି ରଜ ବାଟୁଆ ପୂଜା
ନା ଏଇଟା ହୁଏ ବୋଲି ମୁଁ ଜାଣିନଥିଲି?
ବର୍ଷା ଦିନ ଆସିଯାଉଛି ନା
ହଁ ହଁ
ହୁଁ ସେଟା ଆମର ଗୋଟେ ପରମ୍ପରା ଅଛି ଆଉ?
ମୁଁ ଏଇ କଥା ଟା ଜାଣିନଥିଲି ନା ରଜ ବାଟୁନ୍ତି ବୋଲି ମୁଁ ଜାଣିଛି ଏମିତି ଜର ଫର ହୁଏ ବୋଲି ମୁଁ ଜାଣିନଥିଲି ଆଜି ତମ ପାଖରେ ଜାଣିଲି?
ହଁ ଏଇଟାପା ରଜ ପୂର୍ବରୁ ବହୁତ ଗରମ ସବୁ ଗ୍ରହଣ କରିଥାନ୍ତି ମଣିଷ ଜୀବନ୍ତୁ ଆଉ ତାପରେ ଥଣ୍ଡା ହଠାତ୍ କହିଯାଏ କିଏ ଝାଡା ହୁଏ କାହାକୁ ଜର ହୁଏ କାହାକୁ ଥଣ୍ଡା ହୁଏ କାହା କାସ ହୁଏ ଏମିତି ସବୁ ହେଇଯାଏ ସିଜନ ଚେଞ୍ଜ ହେଇଯାଏ। ତେଣୁକରି ସେଇଥିପାଇଁ ମା ଙ୍କ କତିର ଗୋଟେ ପୂଜା ଦିଅନ୍ତି ରଜ ବାଟୁଆ ପୂଜା।
ଆଉ ହଉ ତାହେଲେ ମୁଁ ରଖୁଚି ଆଉ ଟିକେ ରୋଷେଇ କରିବି ତ।
ହଁ ହ ହୋଉ ର।